ହ୍ୟାଲୋ।
ଆପଣ ଶୁଭୁଛି ନା ଶୁଭୁନି? ହ୍ୟାଲୋ।
ଆପଣଙ୍କ ଭଏସ ଆସୁନି କ୍ଲିଅର।
ହ୍ୟାଲୋ ଆସିଲା?
ଆଜ୍ଞା କଣ କରୁଛନ୍ତି କଣ କରୁଛନ୍ତି?
ଆ ଖାଇବା ପିଇବା ଟାଇମ ଆଉ ଖାଉଥିଲୁ ଆଉ।
ଆଉ ଆଜି ଖାଇବା ପିଇବା ସବୁ କଣ ହେଇଛି?
ହ
ଠିକ
ଖାଇଆ ପିଇଆ ଆଜି ଆମର ପଖାଳ ଥିଲା ଗରମ ହେଇଥିଲା ପଖାଳ ଆମେ ଖାଇଲୁ। ଆଉ। ଗରମ ଥିଲା ପଖା ତମର କଣ ଖାଇ ଖାଇଥିଲ?
ଆମର ସିଏ ଆଜି ପଖାଳ ଆଉ ପଣସ କଠା ଗୋଲ ଗୋଲ କଟାହେଇକି ଆଳୁ ଗୋଲ ଗୋଲ କଟାହେଇକି ଭଜା ହେଇଥିଲା। ଆଉ ଆଉ କଣ ହେଇଥିଲା ମନେପଡୁନି।
ହଁ ବାଦାମ ପିଆଜ ଭଜା ହେଇଥିଲା। ସେ ଥାଉ।
ହଁ।
ଆଛା ଗୋଟେ ଫଙ୍କସନ୍ ଆଡ଼େ ଆସିଛି ତ
ସେଇଥିପାଇଁ
ହୁଁ।